ହ୍ୟାଲୋ
ହ୍ୟାଲୋ, ହ୍ୟାଲୋ ଭାଇ ବିନୋଦ। ହଁ ଭାଇ ବିନୋଦ ବହୁତ ବଢିଆ ଅଛି। ଆଜି କଣ ବହୁତ ଦିନ - -
ହଁ ତମେ ଖବର ପାଇଲେ କି ଏଇ ବର୍ଷା ଦିନ ଟା ଲାଗି ରହିଛି ନା। ଆଉ ବହୁତ ଦିନ ହେଲା ମୁଁ ଆସି ପାରୁନି ଆଉ ଘର ଆଡେ ଏଇ ଲଗାତାର ବର୍ଷା ବେହାଲ କରିଦେଇଛି ଚାରିଆଡେ ଆଉ ଆଣ୍ଠୁଏ ପାଣି ଜମିଛି। ତ ମୁଁ କଣ କହିବାକୁ ଚାହୁଁଥିଲି ଏ ଗାଁ ରେ ତମେ ଯୋଉ ଶୁଣିଛ ଜାଣିଛ ସେ ଆମର ଶ୍ୟାମ ବାବୁ ଯୋଉ ସୁରେନ୍ଦ୍ରଙ୍କ ପୁଅ।
ହଁ ହଁ ମୁଁ ଶ୍ୟାମ ବାବୁଙ୍କୁ ତ ଚିହ୍ନିଛି କଣ ହେଲା ତାଙ୍କର?
ହଁ ଏ ତାଙ୍କର କଣ ମାନେ ଏଇ ଯୋଉ ନଦୀ ପଠକୁ ଯାଇଥିଲେ କାଲି। ହଠାତ୍ କି ନା ବର୍ଷା ଏମିତି ବହୁତ ହୁଏ ଆଗରୁ ତ ଦୁଇ ତିନି ଦିନ ହେଲା ବର୍ଷା ଜାରି ରହିଛି। କେବେ ସେ ଡ୍ୟାମ ର ଗେଟ ଖୋଲା ହବ କଣ କିଛି ସୂଚନା ଥାଉଛି ଆଗରୁ। ଏଇ ବେଖାତିର କାମ କରିକି ଇଏ ପଳେଇଥିଲା ମାଛ ଧରିବା ପାଇଁ। ସେଠି ଗୋଟେ ପଥରଟି ଅଛି ପଥର ଉପରେ ଛିଡାଇକି ମାଛ ଧରୁଛି ଆଉ। ଇଏ ଟିକେ ଏମିତିରେ ଦେଖିବାକୁ ଗଲେ ଆଗର ତାଙ୍କର ଟିକେ ଶୁଣିବାର ପ୍ରୋବ୍ଲେମ ଟିକେ ଅଛି ଅସୁବିଧା ଏୟା। ତାଙ୍କୁ ଶୁଣ ଯାଏ ନାହିଁ ଠିକ ସେ ସେଠାରେ ସେ ନଦୀଗୁଡା ସାଇଡ ରେ ସେ ଜମିରେ ଆମର ସେ ଆମର ବାପି ଭାଇ କାମ କରୁଥିଲେ ସେ ପୁରା ରଡି ଛାଡୁଛନ୍ତି ଆରେ ଭାଇ ଶୁଣରେ ଶୁଣରେ ବୋଲି। ୟାଙ୍କୁ ଶୁଭା ଗଲେ ତ ଆଙ୍କେ ମାଛ ଧରିବାର ବ୍ୟସ୍ତ ସେପଟେ ଡ୍ୟାମ ରୁ ଦୁଇଟି ଗେଟ ରୁ ଜଳ ନିଷ୍କାସନ ହେବାରେ ଲାଗିଲାଣି ଆଙ୍କୁ ଶୁଣା ଯାଇନି। ପୁରା ତାଙ୍କେ ସେମିତି ଅଛନ୍ତି ମାଛ କଣ୍ଟା ଧରି ମାଛ ପକେଇବାକୁ ଚେଷ୍ଟା ଚାଲିଛି ତାଙ୍କର ପ୍ରୟାସ ସେ ସେଇ କାମରେ ବ୍ୟସ୍ତ। ଆଉ ସେସବୁ କଣ ହେଇଛି ନା ସେ ତାଙ୍କେ ସେ ନଦୀ ପାଣିରେ ଡ୍ୟାମ ରୁ ଯୋଉ ଗେଟେ ଗୁଡାକ ଖୋଲା ଗଲା ସେ ନଦୀ ପାଣି ରେ ଭାସି ଗଲେ ଆଗେ।
ଆରେ ଆରେ ଇଏ ତ ବହୁତ ଦୁଖଦ ଘଟଣା। ମୋତେ ମଧ୍ୟ ଆଜି ସକାଳେ ରବି ଦୁଇ ଖଣ୍ଡ ଦୁଇଥର ଖଣ୍ଡେ ଟେଲିଫୋନକୁ କଲ୍ କରିଥିଲା କିନ୍ତୁ ମୁଁ ତ ମୋ କାର୍ଯ୍ୟରେ ବ୍ୟସ୍ତ ଥିଲି ମୁଁ ସେଥିପାଇଁ ଉଠେଇଲିିନି। ମତେ ଲାଗୁଛି ସିଏ ଏଇ ଶ୍ୟାମ ବାବୁଙ୍କ ଘଟଣାଟିକୁ ମୁଁ ମତେ ଦେବା ପାଇଁ ସୂଚନା ଦେବା ପାଇଁ କଲ କରିଥିବ ଆଉ ଏଥର ତ ତୁମେ ମଧ୍ୟ ଜାଣିଛ ଏଇ ଯୋଉ ଡ୍ୟାମ ର କାର୍ଯ୍ୟର ଯୋଉ କାର୍ଯ୍ୟ ଅଛି ତାଙ୍କର ଅଫିସ ସେଠାରେ ମଧ୍ୟ ଲୋକମାନଙ୍କର କାର୍ଯ୍ୟକଳାପ କିଛି ଠିକ ଠିକଣା ନାହିଁ। ସେମାନେ ମଧ୍ୟ ନିଜର କା କାମ ଗୁଡିକ ଠିକ ଭାବରେ କରନ୍ତି ନାହିଁ ସେଥିପାଇଁ ସେମାନେ କି ଗେଟ୍ ଖୋଲିବା ପୂର୍ବରୁ ସ ସରପଞ୍ଚଙ୍କୁ କମସେ କମ ସୂଚନା ଦେବା କଥା। କମସେ ସରପଞ୍ଚଙ୍କୁ ସୂଚନା ଦେଇଥିଲେ ସରପଞ୍ଚ ସମସ୍ତ ମଚା ଦରି ମାନଙ୍କୁ ଆଗରୁ ସୂଚନା କରିଦେଇଥାନ୍ତେ ଏବଂ ସେମାନଙ୍କୁ ସଚେତନ ମଧ୍ୟ କରିଦେଇଥାନ୍ତେ। କିନ୍ତୁ ଏମାନେ ଠିକ ଟାଇମରେ ଏହାକୁ ସୂଚନା ଦେଇପାରିଲେ ନାହିଁ। ତା ପାଇଁ କି ଏଇ ଦୁର୍ଘଟଣାଟି ହୋଇଗଲା। ଆଉ ଏହା ବହୁତ ଦୁଃଖଦର ଘଟଣା ମଧ୍ୟ। ଆଉ ଆଜିକାଲି ତ ବର୍ଷା ଦିନର କଥା ତୁମେ ମଧ୍ୟ ଜାଣିଛ ଆମର ପାଖାପାଖି ପାଞ୍ଚ ଦିନ ଲଗାତାର ବର୍ଷା ହଉଅଛି। ତ ସେଥିପାଇଁ ନଦୀରେ ତ ପାଣି ରହିବା ନିହାତି କଥା ଥିଲା। ଆଉ ମଉସା ମଧ୍ୟ ଟିକେ ଭୁଲ କରିଦେଲେ। ତାଙ୍କୁ ଟିକେ ଆଗରୁ ସଚେତନ ହେବା କଥା ଯେହେତୁ ବର୍ଷା ଦିନଟି ଗମ୍ଭୀର ଭାବରେ ଚାଲିଅଛି ତାଙ୍କୁ କିଛି ଦିନ ଛାଡି ନଦୀକୁ ମାଛ ଧରିବା ପାଇଁ ଯିବା କଥା ଥିଲା। ଆଉ କଣ କରିବା ଯାହାର ତ କ୍ଷତି ହଉଛି ସିଏ ହିଁ ସେ କଥା ବୁଝୁଥିବ ନା କଣ କହୁଛ?
ହଁ ହଁ ଠିକ୍ କହିଲ ଏଇ ଡ୍ୟାମର ଯୋଉ କାର୍ଯ୍ୟ କାମ କରୁଚନ୍ତି କାର୍ଯ୍ୟକର୍ତ୍ତା ସେମାନଙ୍କର ମଧ୍ୟ ଅବହେଳା ରହୁଚି ଏଥିରେ। ସେଥିପାଇଁତ ଏଇ ସବୁ ଘଟଣା ଗୁଡ଼ିକ ଘଟୁଚି। ସେ ଯଦି ଆଗରୁ ସରପଞ୍ଚଙ୍କୁ ଜଣେଇ ଦେଇଥାନ୍ତେ କିମ୍ବା ଦଳିଅ ଅ ଅଞ୍ଚଳର ଲୋକମାନଙ୍କୁ ଏମିତି ଜଣେଇଦବା କଥା ସଚେତନ କରାଇବା କଥା। ମାନେ ଏମିତି ଡ୍ୟାମର ଜଳ ନିଷ୍କାସନ ହବ ତାହେଲେ ସେମାନେ ସଚେତନ ରହିବେ। ନଦୀ ପଟାକୁ ଯିବେନି ସେମାନେ। ଏମାନେତ କିଛି କହୁନାହାନ୍ତି ହଠାତ୍ କିନା ଏମିତି ଜଳ ନିଷ୍କାସନ କରୁଚନ୍ତି ଯାହାଦ୍ୱାରା ଗୋଟିଏ ଜୀବନ ମୂଲ୍ୟବାନ ଜୀବନ ଚାଲି ଯାଉଚି। ଆଉ କଣ କରିବ କୁହ ଆଉ ବର୍ଷାଟାତ ଚାଲିଚି ଆଉ ବର୍ଷା କେମିତି ଅଛି ତମର ସେଠି?
ଆରେ ଭାଇ କଁ କହିବି। ତୁମେତ ଶୁଣିଲ ତିନି ଦିନ ହୋଇ ଲଗାତାର ବର୍ଷା ହଉଅଛି। ଏବଂ ବର୍ଷା ଛାଡ଼ିବାର ମଧ୍ୟ କାହିଁ କିିଛି ଦେଖା ଯାଉନାହିଁ। ଆଜି ଟିକେ ସକାଳୁ ପ୍ରାୟତଃ ବର୍ଷା ହୋଇନାହିଁ। ତଥାପି ପାଗଟି ବହୁତ୍ ମେଘୁଆ ଏବଂ କୋହଳିଆ କରିକି ରଖିଅଛି। ଏମିତି ପ୍ରତୀତ ହଉଚି ଏହା ଗୋଟେ ଶୀତ ଦିନ ବୋଲି। ଆଉ ଯୋଉ ପ୍ରକାର ବର୍ତ୍ତମାନ ବର୍ଷା ହଉଚି ମତେବି ଲାଗୁଚି ଆମର ସବୁ ଜମିପଣିୟ କୁ ପାଣି ଆସିଯିବ। ସେଥିପାଇଁ ତାପାଇଁ ମଧ୍ୟ ଆମେ କିଛି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଘର ଲୋକ ଚିନ୍ତା କରୁଥିଲେ। ଆଉ ତୁମେତ ଜାଣିଛ ଆଉ ଆମର ଯାହାବି ସବୁ ବ୍ୟବସାୟ ହଉଛି ତାହା ସବୁ ଆମର କୃଷି କ୍ଷେତ୍ରରୁ ହିଁ ଆସେ। ତଜମିରେ ଯଦି ଆମର ଏଇ ପ୍ରକାର ବର୍ଷା ହବ ତେବ ଏଥର ଆମକୁ ବହୁତ୍ କ୍ଷତି ମଧ୍ୟ ସହିବାକୁ ହବ ଆମକୁ କଣ ସାରା ଅଞ୍ଚଳରେ ଯେତିକି କୃଷକ ଅଛନ୍ତି ସମସ୍ତଙ୍କୁ ଗୋଟେ ବହୁତ୍ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିବ। କାରଣ ଅଦିନିଆ ବର୍ଷା ହଉଚି ସବୁଠାରୁ ମହାଘାତକ ବର୍ଷା। ମୌସୁମୀ ଆସିବା ସମୟରେ ତାହା ଏତେ ପ୍ରଭାବିତ କରିନଥାଏ ଯେତେବେଳେକି ଅଦିନିଆ ବର୍ଷା ସେତିକି କରିଥାଏ। ନା କଣ କହୁଚ ମୁଁ ଭାବୁଚି ତୁମର ଚାଷ ଜମି ଆଉ ତୁମ କୃଷକ ମାନଙ୍କ ମଧ୍ୟ ଅବସ୍ଥା ଠିକ୍ ଏହିଭଳି ହୋଇଥିବ।
ହଁ ଠିକ୍ କହିଲ ଯାହା କହିଚ ଠିକ୍ କହିଚ। ଏ ଅଦିି‌ନିଆ ବର୍ଷା ନା ମାନେ ବହୁତ ବିଜାର କରିଦିଏ ଲୋକଙ୍କୁ ମାନେ ହନ୍ତସନ୍ତ କରିଦିଏ। ଅଁ ଘ୍ରଯେତେ ଦିନ ପର୍ଯ୍ୟନ୍ତ ଏ ଖରାରେ ଲୋକମାନେ ହନ୍ତସନ୍ତ ହୁଅନ୍ତି। ବର୍ଷା ଦିନଟା ଆସିଲ ଆଶ୍ଵସ୍ତି ମିଳେ ବୋଲି ଭାବନ୍ତି। କିନ୍ତୁ ଏଇ ଅଦୁିନିଆ ବର୍ଷା ଲୋକଙ୍କୁ ଆହୁରି ମାନେ ଅବସ୍ଥା କରିଦିଏ ଲୋକ ବାହାରକୁ ବାହାରନ୍ତିନି ନିଜ କାର୍ଯ୍ୟ କାମକୁ ଯିବା ପାଇଁ ଟିକେ ମାନେ ବହୁତ୍ ଅସୁବିଧାରେ ପଡ଼ିଯାଆନ୍ତି।
ହୁଁ ତୁମ କଥାଟେ ଭାଇ ସମ୍ପୂର୍ଣ୍ଣ ରୂପରେ ସତ କଥା। ଲୋକମାନେ ଅସୁବିଧାତ ବର୍ଷା ଦିନ ଲାଗି ବହୁତ୍ ସମ୍ମୁଖୀନ ହୁଅନ୍ତି। କିନ୍ତୁ ମତେ ଲାଗୁଚି ଯେତେବେଳେ ମୌସୁମୀ ଆସିକି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ବର୍ଷାଟି ହବ ସେତେବେଳେ କୃଷକ ମାନଙ୍କୁ ଗୋଟେ ଭଲ ଫାଇଦା ମଧ୍ୟ ହବ। ଆମେ କେବଳ ଏହାର କ୍ଷତି କଥା ମଧ୍ୟ ଦେଖୁଛେ କିନ୍ତୁ ଏହା ବହୁତ୍ ଲାଭ ମଧ୍ୟ ଆମକୁ ଯୋଗାଇଥାଏ। କାରଣ ବର୍ଷା ଦିନଟି ଯଦି ନଥିବ ତାହେଲେ ଯୋଉ ଖରା ଦିନର ଯୋଉ ପରିଶ୍ରମ କୃଷକ ମାନେ କରିଥିବେ ତାହା ତାଙ୍କର ଫଳପ୍ରଦ ହବ ନାହିଁ ଏବଂ ବର୍ଷା ଥଡା ଦିନରେ ଏଇ ସମ୍ପୂର୍ଣ୍ଣ ଯୋଉ ବ୍ୟବଧାନ ମଧ୍ୟରେ ଶୀତ ଦିନ ହିଁ ଗୋଟେ ଦିନ ମାନେ ଋତୁ ଆସେ ଯାହାକି ଆମ ଖରାରୁ ଟିକେ ତ୍ରାହି ପ୍ରଦାନ କରେ। ତ ମୋତେ ଲାଗୁଛି ବର୍ଷା ଦିନ ଯେତିକି ଭଲ ସେତିକି ଖରାପ ପଡିବ ନା କଣ କହୁଛ?
ହଁ ହଁ ଠିକ କହିଛ କେବଳ ତ ବର୍ଷା ତ ନୁହେଁ ସେଥିପାଇଁ ତ ପିଲା ବେଳରୁ ଆମେ ପଢିକି ଆସୁଛୁ ଗୋଟେ ଥିଲା ନା ପୁସ୍ତକରେ ଜଳ ବିହୁନେ ସର୍ବନାଶ, ଜଳ ବହୁଳ ସର୍ବନାଶ। ସେମିତି ଜଳ ଯଦି ଯେତିକି ଦରକାର ସେତିକି ପଡ଼ିଲେ ତ ଠିକ କଥା। କିନ୍ତୁ ବର୍ଷାର ପରିମାଣ ଯଦି ବଢିଯାଏ ଯଦି ଆଣ୍ଠୁଏ ଆଣ୍ଠୁଏ ପାଣି ଯଦି ଚାଷ ଜମିରେ ଫସିଯାଏ ତାହେଲେ ଯେଉଁ କୃଷି କାର୍ଯ୍ୟ ହେବାର ଥିଲା ଯୋଉ ଫସଲ ଅମଳ ହେବାର ଥିବ ସେଗୁଡାକ ମଧ୍ୟ କ୍ଷତି ପହଞ୍ଚୁଛି ନା। ସେଥିପ୍ରତି ମଧ୍ୟ ଦୃଷ୍ଟି ରଖିବା। ବର୍ଷା ଯେତିକି ଭଲ, ସେତିକି ବି ଖରାପ ବି ଅଛି ତାର। କିନ୍ତୁ ସେଇଟା ଯଦି ପରିମାଣ ଠିକ ଠାକ୍ ଅଛି ତାହେଲେ ବର୍ଷାର ପରିମାଣ ଯଦି ଠିକ୍ ଠାକ ତାହେଲେ ଚାଷ ଜମିରେ ଭଲ ଫସଲ ଅମଳ ହେବ ଏବଂ କୃଷି ଭାଇ ମଧ୍ୟ ଖୁସି ହେବେ। ଦୁଇ ପଇସା ତାଙ୍କ ହାତକୁ ଆସିବ ତାଙ୍କ ପରିଶ୍ରମର ଫଳ ଯେଉଁ ଗ୍ରୀଷ୍ମର ଖରାରେ ଭୂମି ଫାଟିକି ଆଁ କରିକି ଥିଲା ସେଇ ଭୂମିରେ ତାଙ୍କ କଷ୍ଟ ଯେଉଁ ଝାଳ ପଡିଥିଲା ସେଇ ଝାଳ ପଡିଥିବା ଭୂମିରେ ଏବେ ବର୍ଷାର ପରିମାଣ ଯଦି ଭଲସେ ପଡିଲା ତାହେଲେ ତାଙ୍କ ଫସଲ ମଧ୍ୟ ଭଲ ଅମଳ ହବ। ତାଙ୍କର କଷ୍ଟକୁ ମାନେ ନ୍ୟାୟ କରିପାରିବ ଏଇ ବର୍ଷା।
ହଁ ଭାଇ ତୁମେ ଠିକ କଥା କହିଲ ନିୟନ୍ତ୍ରିତ ବର୍ଷା ସବୁବେଳେ ଭଲ ହେଇଥାଏ। କିନ୍ତୁ ଅନିୟନ୍ତ୍ରିତ ବର୍ଷା ଯେତେବେଳେ ହୋଇଯାଏ ତାହା ସଦାବେଳେ କ୍ଷତି ହିଁ କରିଥାଏ। ଆଉ ଏବେ ଯଦି ଆମେ ଯଦି କୃଷକ ମାନଙ୍କ ଦୃଷ୍ଟିକୋଣରେ ଦେଖିବା ତାହେଲେ ବର୍ଷା ଯେତିକି କ୍ଷତିକାରକ, ସେତିକି ଲାଭଦାୟକ ମଧ୍ୟ। କାରଣ ବିନା ବର୍ଷାରେ ସେମାନେ ନା ନିଜର ଫସଲ ଗୁଡ଼ିକକୁ ପାରିବେ ନା ସେମାନେ ନିଜର ଚାଷ ଜମିକୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରଖିପାରିବେ। କାରଣ ଚାଷ ଜମିକୁ ସ୍ଵସ୍ଥ ରଖିବା ମଧ୍ୟ ନିହାତି ଦରକାର। ଆଉ ଆଜିକାଲି ତ ତୁମେ ଦେଖ ଖୁଜ ଆମର ଗ୍ରାମରେ ମଧ୍ୟ ସମ୍ପୂର୍ଣ୍ଣ ରୂପରେ ନାଳର ବ୍ୟବସ୍ଥା ନାହିଁ। ତ ପାଣି ଗୁଡିକ ପ୍ରାୟ ଚାଷ ଜମିରେ ଜମି ହୋଇ ରୁହେ। ତା ଫଳରେ ସେଠାରେ ବିହନ ବୁଣିବା କିମ୍ବା ଚାଷ କରିବା ମଧ୍ୟ ବହୁତ କଷ୍ଟକର ହୋଇଯାଇଛି। ସେଥିପାଇଁ ଆମେ ସବୁ ଗାଁ ଲୋକ ମିଶି ସରପଞ୍ଚଙ୍କୁ ଗୋଟେ ସୂଚନା ମଧ୍ୟ ଦେଇଥିଲୁ। ସୂଚନା ସହ ତାଙ୍କୁ ଆମେ ତାଙ୍କୁ ଆମ ଆମର ସହାୟତା କରିବା ପାଇଁ ଅନୁରୋଧ ମଧ୍ୟ କରୁଥିଲୁ। ସେ ତା ପ୍ରତି ସଚେତନ ଅଛନ୍ତି ମଧ୍ୟ ଆମକୁ ଜଣେଇଲେ, କିନ୍ତୁ ପାଖାପାଖି ଦେଖାଗଲାଣି ଅ ଦୁଇ ସପ୍ତାହ ହେଲାଣି ସେ କୌଣସି କାର୍ଯ୍ୟ ଫଳପ୍ରଦ ହୋଇନାହିଁ। ତ ମତେ ଲାଗୁଛି ଆମ ଗାଁ ଲୋକମାନଙ୍କୁ ମିଶିକି ଆଉ ଥରେ ସରପଞ୍ଚଙ୍କ ସମ୍ମୁଖକୁ ଯିବାକୁ ପଡିବ। ତୁମ ଗାଁ ରେ ତ ଭଲ ନେଲ ବ୍ୟବସ୍ଥା ଥିବ ବୋଲି ମୁଁ ଭାବୁଛି।
ହଁ ହଁ ଠିକ କହିଲ। ସେମିତି ହିଁ ବ୍ୟବସ୍ଥା ଚାଲିଛି ଆଉ ଏଇ ସରପଞ୍ଚ ଗୁଡାକ ସମସ୍ତେ କଥା ଦିଅନ୍ତି। କିନ୍ତୁ ସେଇ କାମଟି ହେବାକୁ ବହୁତ ଦିନ ଲାଗିଯାଏ ସେମାନଙ୍କୁ ଲୋକମାନେ ଜଣାନ୍ତି। ଅ ସାର୍ ଆମର ଏଇ କାମ ଗୁଡିକ ଅଛି ଏମି ତି ଅସୁବିଧା ଅଛି ହଁ କରିବା କରିବା କୁହନ୍ତି କିନ୍ତୁ ସେଇ କାମ କରିବାକୁ। ପୁଣି ଥରେ ଗତ ବର୍ଷ ପରି। ଏମିତିି କହିଥିଲେ କିନ୍ତୁ ଏ ବର୍ଷ ମଧ୍ୟ ପୁଣି ଥରେ ମୌସୁମୀ ଚାଲି ଆସିଲାଣି କିନ୍ତୁ କାମ ଗୁଡାକ ସେମିତି। ପଡ଼ି ରହିଛି ଏବେ ଯାଇଁ କିଛି ହେଇନି। ଆଉ ଯାହାବି ହଉ ତମର ଖିଆପିଆ ସରିଲାଣି କି?
ଆରେ ହଁ ଭାଇ ବର୍ତ୍ତମାନେ ଏ ମୁଁ ଖାଇକି ଉଠିଥିଲି। ତୁମେ ସେତେବେଳେ ମତେ କଲ କରିଥିଲ। ଆଉ ଖାଇବା ପିଇବା ମଧ୍ୟ ବର୍ଷା ଦିନରେ ଟିକେ ଗରମ ଗରମ ଖାଇବାକୁ ହିଁ ଭଲ ଲାଗେ। କାରଣ ଥଣ୍ଡା ହୋଇଗଲେ ଏଇ ଶୀତଦିନ। ଓ ଆଉ ସେଇ ଜିନିଷ ଗୁଡା ଖାଇବାକୁ ଭଲ ନାହିଁ ତୁମେ ତ ତୁମର ଖିଆ ପିଆ ସାରି ସାରିଲଣି ନା?
ହଁ ଯାହା ବି କୁହ କିନ୍ତୁ ବର୍ଷା ଦିନରେ ନା ମାନେ। ପଖାଳ ଭାତକୁ ନହେଲେ ଚିକେନ୍ ତରକାରୀ ଚିକେନ୍ କଷା ମାନେ ମାଂସ ତ କଷା ହେଇଥିବ। ତା ସହ ବଡ଼ିଚୁରା ବାଇଗଣ ଭର୍ତ୍ତା ହେଇଥିବ। ତାହେଲେ ତାର ଖାଇବା ଗୋଡେ ଅଲଗା ମଜା ତାର ପିଆଜ ସାଙ୍ଗକୁ। ଏଇ ପଖାଳ ଭାତ ଖାଇବ ନା ବହୁତ ବଢିଆ ଲାଗିବ ତାପରେ ଯୋଉ ନିଦଟା ହବ ନା। ସମାନେ ସିଦ୍ଧା। ଅପରାହ୍ନ ଚାରିଟା ଅଧେ ପାଞ୍ଚଟା ସମୟରୁ ଉଠିବ ସେମିତି ନିଦଟା ହବ।
ହଁ ଭାଇ ତୁମେ ଠିକ୍ କଥା କହିଲ କାରଣ ବର୍ଷା ଦିନରେ ଯୋଉ କୁହୁଳିଆ ପାଗକୁ। ଘଡାଘୁଡି ଶୋଇବାକୁ ମଧ୍ୟ ବହୁତ ମଜା ଲାଗେ ଆଉ ସମ୍ପୂର୍ଣ୍ଣ ରୂ ପରେ ଯଦି ଟିକେ ଭଲ ଭୋଜନ ଟିକେ ହେଇଯାଏ। ତାପରେ ଆଉ ନିଦ ଭାଙ୍ଗିବାର ମଧ୍ୟ ଆଉ କୌଣସି ପ୍ରକାର ଦେଖାଯାଏନି। ତୁମ କହିବା ଅନୁସାରେ ଠିକ ଚା ସନ୍ଧ୍ୟା ଚାରିଟା ପାଞ୍ଚଟା ହୋଇଠାରୁ ଉଠିଲା ବେଳୁ। ତାପରେ ଯିଏ ଯାହାର କର୍ମ କ୍ଷେତ୍ରକୁ ଯାଆନ୍ତି। କିନ୍ତୁ ଦେଖିବାକୁ ଗଲେ ଏବେ ମଧ୍ୟ ଆଉ ଏ ସନ୍ଧ୍ୟାବେଳେ ବୁଲିବାକୁ ଯାଇନାହିଁ। କାରଣ ଏଇ ଯୋଉ ବର୍ଷା ଲଗାତାର ଚାଲି ଆସୁଛି। ସେଥିପାଇଁ ଯାତାରେ ଯାତାୟାତରେ ମଧ୍ୟ ବହୁତ ଅସୁବିଧା ହୁଏ। ତ ପାଖାପାଖି ଦେଖିବାକୁ ଗଲେ ଗୋଟେ ସକାଏ ଖଣ୍ଡେ ହବ ମୁଁ ଆଉ ଘରୁ ବାହାରିନି। ତୁମେ ଟିକେ ଯାଇ ବୁଲାବୁଲି କରିକି ଆସିଛ କି?
ହଁ କାଲି ଟିକେ କହଲା ପାଗ ଥିଲା ତ ମେଘୁଆ ପବନ ଘୁରି ହେଇଥିଲା। ତ ମୁଁ ବହୁତ ଦିନ ପରେ ଆଉ ଥରେ। ଏମିତି ଘରକୁ ଆସିଛି ସାଙ୍ଗମାନେ ମଧ୍ୟ କହିଲେ। ଆଉ ଘରେ କାହିଁକି ରହିବୁ ଚାଲ ବନ୍ଧୁ ଯିବା ଟିକେ ବୁଲିକି ଆସିବା ସହରଆଡେ। ମାର୍କେଟ ଟିକେ ବୁଲି ଆସିବା କଣ ଖାଇକି ଆସିବା। ମେଘୁଆ ପାଗ ତ ଅଛି ପକୁଡି ବରା କଣ ଛଣାଛଣି ଖାଇକି ଆସିବା। ଟିକେ ଭଲ ଲାଗିବ ତ ମୁଁ କହିଲି ହଁ ଦେଖିବାକୁ ଗଲେ ମେଘୁଆ ପାଗ ଭଲ ଅଛି। ଚାଲ ଯିବା ଆଉ ଗାଡିରେ ବସେଇ ସବୁ। ପାଞ୍ଚଜଣ ବନ୍ଧୁ ଆମେ ପଳେଇଲୁ ସହର ଦେଇକି। ମାର୍କେଟକୁୁ ଯାଇକି ବରା ସିଙ୍ଗଡା ପକୁଡି ଟିକେ ବଜେଇକି। ଟିକେ ମେଘୁଆ ପାଗ ଆଉଥରେ କଲା ଆମେ ଖାଉଛୁ ସନ୍ଧ୍ୟା ସମୟରେ। ପୁଣି ଥରେ କଳା ପାହାଡ ପରି ମେଘ ଆସୁଛି ମୁଁ ଦେଖିକି କହୁଛି ବନ୍ଧୁ ଦେଖ। ବର୍ଷା ନାଇଁ କହିକି ଧରିକି ଆସିଲ। ରାସ୍ତାରେ ଗଲା ବେଳେ ତ ଅସୁବିଧା ହେଇଯିବ ପରା ବର୍ଷା ଟା ରାଜିଲା ପରେ ଦେଖାଯାଉଚି। ସେ କହିଲା ହଁ ପରା କିନ୍ତୁ ବର୍ଷା ଅବ ହେଇନଥିଲା କିନ୍ତୁ ସେଇ ମେଘୁଆ ପାଗକୁ ବହୁତ ବଢିଆ ଲାଗିଲା। କଳା ମେଘ ଦେଖି ବନ୍ଧୁ ମାନଙ୍କ ମେଳରେ ସେଇ ଗରମ ଚା ପିଇକି ପକୁଡି ବରା ଖାଇବାର ଅନୁଭୂତି ଅଲଗା।
ହଁ ଭାଇ ତୁମେ ଠିକ କଥା କହିଲ ବର୍ଷା ଦିନକୁ ଟିକେ ଛଣାଛଣି ଖାଇବାର ମଜା ତ ବହୁତ ଅଲଗା ହିଁ ଥାଏ। ସେଥିପାଇଁ ମୁଁ ମଧ୍ୟ କାଲି ଘରେ କହୁଥିଲି ଟିକେ ଛଣା ଛଣି କରିବା ପାଇଁ। କିନ୍ତୁ ଘରେ ବେସନ ନଥିଲା ଏବଂ ଉପଯୁକ୍ତ ସାମଗ୍ରୀ ମଧ୍ୟ ନଥିଲା।। କିନ୍ତୁ ସେଇ ସାମଗ୍ରୀଟିକୁ ଆଣିବାକୁ ମଧ୍ୟ ମୁଁ କାଲି ବାହାରକୁ ଯାଇପାରିଲିନି। ଏହିଇଭଳି ଭାବରେ ଭୀଷଣ ବର୍ଷା ହଉଥିଲା ଯେ ମତେ ଆମର ଏଇ ସାହି ଛକରୁୁ ଯାଇକି ଦୋକାନରୁ ସାମାନ ଆଣିବା ପାଇଁ ମଧ୍ୟ ମୋତେ ବହୁତ କଷ୍ଟକର ପ୍ରତୀତ ହଉଥିଲା। ଏବଂ ମୋର ଯୋଉ ଛତାଟି ଥିଲା ତାହା ମଧ୍ୟ ଭାଙ୍ଗି ଯାଇଥିଲା ତ ସେ ସେଥିପାଇଁ ମୁଁ ଆଉ କାଲି କୁଆଡେ ଆଉ ଯାଇପାରିଲିନି କିମ୍ବା କୌଣସି ଜିନିଷର ମଜା ମଧ୍ୟ ନେଇପାରିଲନି। ତ ସେଥିପାଇଁ ଆଜି ଭାବୁଚି ଆଜି ମଧ୍ୟ ଦେଖିବା